ଟିକେ ନେଟୱାର୍କ କମ୍ ହେଇ ଯେଉଁ ନେଟୱାର୍କ ଟିକେ ପାଉନଥିଲା ତ ସେଥିପାଇଁ ଶୁଭିଲାନି।
ହଁ ହଁ। ମାନେ ମୁଁ କହୁଥିଲି କି -ମାନେ ତମକୁ ନଡିଆ ଭଲ ଲାଗେ ନା?
ମତେ ଖାଲି ନଡିଆ ଖାଇବାକୁ ଭଲ ଲାଗେନି, ନଡିଆ କୋରା ଟା ଖାଇବାକୁ ଭଲ ଲାଗେ।
ହଁ ମତେ ବି ଭଲ ଲାଗେ, ମାନେ ପଇଡ଼ ପଇଡର ଯୋଉ ଥାଏ ତାର ନାଡି, ହଁ
ସେ ଆମ ଘର ପାଖରେ, ହୁଁ ଆମ ଘର ପାଖରେ ସାନ ଜଣଙ୍କର ନଡିଆ ଗଛ ଅଛି, ତାଙ୍କର ଯେତେବେଳେ ଯେ ପଇଡ଼ କାଟନ୍ତି ସେ ସବୁବେଳେ ପଠାନ୍ତି।
ଆଚ୍ଛା।
ଆଉ ତୁମକୁ ତାଳ ଭଲ ଲାଗେ ନା ଖାଇବାକୁ?
ହୁଁ ତାଡର ଜୋଉ କରାନ୍ତିନି ପିଠା
ହୁଁ ତାଳ ମାନେ କଞ୍ଚା ତାଳ ଯୋଉଟା ଥାଏ ଯୋଉଟା ଖାଆନ୍ତି।
ହଁ ହଁ। ମୁଁ ସେମିତି ମତେ ଏତେ ଭଲ ଲାଗେନି ମାନେ ସେମିତି ଭଲ ଲାଗେ
ପାଟିଟାକୁ କିନ୍ତୁ ତାଳରେ ଯେଉଁ ପିଠାଟା କରନ୍ତି ବଢ଼ିଆ ଲାଗେ ତମେ ତ ରେସିପି ଟା ଜାଣିଛ କି?
ମୁଦେ ନା ମତେ ଟିକେ ଆସେନି ସେଟା କେମିତି ହୁଏ।
ଓ ହୋ।
ହୁଁ ତମ ତୁ ତମେ
ନା ସେଟା ଆମ ଘରେ କେବେ ହେଇନି, କିନ୍ତୁ ମୁଁ ପିଇସ କରିକି ଆଣନ୍ତି ଭଲ ଲାଗେ ଖାଇବାକୁ।
ଓ ହୋ ଆଚ୍ଛା। ମୁଁ ବି ଜାଣିନି ମାନେ ମୋ ମମି କରନ୍ତି। ହୁଁ ମୁଁ ଏତେ ଜାଣିନି କେମିତି ହୁଏ ସେଟା ତମକୁ ମେହେନ୍ଦି କରିବା ଆସେ ନା
ନା ନା ମତେ ଜମା ବି ଆସେନି ମେହେନ୍ଦୀ ଲଗେଇବା
ଆଚ୍ଛା ମାନେ ତମ ହାତରେ କିଏ ଲଗିବ ସେଇଟା
ହଁ ସେ ଗୋଟେ ପିସି ଝିଅ ମତେ ସବୁବେଳେ
ହଁ ହଁ ହଁ ହଁ ସୁବିଲା,
ମୁଁ କହିଲି ମୋର ପିଇସି ଝିଅ ଜଣେ ଅଛନ୍ତି।
ହଁ ହଁ ହଁ।
ଆ ସିଏ ଭଲ ମେହେନ୍ଦୀ କରନ୍ତି।
ହୁଁ ମତେ ମୁଁ ବସେଇକି ମେହେନ୍ଦି ଲଗଉଥିବ, ମୁଁ ମାନେ ପୁରା ବୋର ହେଇଯାଉଛି। ମାନେ ଏମତି କେମତି ହାତ ରଖି ରଖି ବାପରେ ହୁଁ। ସେମାନେ କେମିତି ମେହେନ୍ଦି ବସିକି ଲଗେଇ ଦେଉଛନ୍ତି, ମୁଁ ଜାଣିପାରେନି ମାନେ ମୁଁ ତ ଲଗ ଲଗେଇକି ଏମତି ହାତ ପୁରା କଣ ହେଇଯାଉଛି।
କଣ କଣ ସବୁ ପର୍ବ ଅଛି?
ଆମର ସେଟା ଗୋଟେ ଆଉ ଯୋ କାଲି ମୋର ଅଛି ଆମର
କାଲି
ସେଟାରେ ଆମର ଓସା ହୁଏ।
ମାନେ
ମାନ ଆମେ ଓଷା ରଖୁ।
ଉପ ଉପବାସ କର।
ହଁ ହଁ।
ଓ ହୋ।
ହୁଁ। ଯାଇକି ସନ୍ଧ୍ୟା ବେଳେ ଓଷ ଖୋଲୁ ତାପରେ ଆମର ଇଏ ମାନେ ତମର ଯେମିତି ଭୋଗ ହୁଏ, ଆମର ସେମତି ଫାଟ ଦିଆ ହୁଏ ମସ୍ଜିଦରେ ନେଇକି, ମାନେ ଘରେ ରାନ୍ଧିକି ଏମିତି ମସ୍ଜିଦରେ ଯିଏ। ଓହ ସେଟା ମାନେ ଫତିଆ ସେମାନେ ପଡିକି ଦେବେ ମାନେ ସବୁକ-ଙ୍କ ଘର ଘର ନା ଆମର ମାନେ ଏ - ଉଁ ମିଠାରେ ଏ ଏମତି ମାନେ ଅ ରସଗୋଲା ଏ ସବୁ ବି ହୁଏ ଆଉ ଘରେ ଯୋଉ ମିଠା ଆ-ଅ ମାନେ ସେଟା କଣ ମିଠା ଆ - ଆ ପୁଲାଉ ସେଟା ଉଁ କରାଯାଏ। ହୁଁ ଆ ସେଟା ଆଉ ଯୋଉ ବୁନ୍ଦି ସେଟା। ଏଇ ସବୁ ହୁଏ। ଆଉ ଯୋଉ ଅ-ଇଏ। ଅ ସେଟା କଣ ହଲୁଆ ନା ହଁ ସେ
ହଁ ହାଲୁଆ
ହଁ ହଁ ସେଇଟା ବି ହୁଏ। ହୁଁ।
ତୁମେ ଉପାସ ରଖ ସକାଳୁ କେତେ ସମୟ ରଖ।
ମାନେ ସନ୍ଧ୍ୟା ବ ମାନେ ସକାଳେ ମାନେ କେତେ ଆର ତିନ ତିନିଟାରୁ ରାତି ତିନିଟାରୁ ମାନେ ଆମର ଅଜାନ ହୁଏ ନା ସକାଳ ର ସା ସାଢେ ଚାରିଟାରେ ହୁଁ ଅଜାନ ପରି କିଛି ଖାଇପାରିବେନି।
ତା ପୂର୍ବରୁ ଖାଇପାରିବେ।
ହଁ ତା ପୂର୍ବରୁ ଖାଇପାରିବେ ଆ ମାନେ ଅଜାନ୍ କୁ ଥିବ ଅ ଥାର୍ଟୀ ମିନିଟ୍ ମନେ ଏ ତମେ କିଛି ଝାଇପାରିବନି ଉଁ ତାପରେ ମାନେ ପୁରା ଉପାସ ରହିବ ମାନେ କିଛି ବି ପାଣି କିଛି ବି ଖାଇବନି ପିଇବନି ଏମତି ରହିବ ନମାଜ ପଢିବ କେତାବ ପଢିବ ଏମତି ତାପରେ ସନ୍ଧ୍ୟା ବେଳେ ଓଷା ଖଲିବ ଫ୍ରୁଟ୍ସ ଏ ସବୁ ମାନେ ବାହାରର କିଛି କିଣିକି ଲସି ଫସି ଆଣିକି ଏମତି ଓଷା ଖୋଲୁ ଆମେ।
ଛୋଟ ପିଲାମାନେ ବି ଏମତି ଉପାସ ରୁହନ୍ତି?
ଛୋଟ ପିଲା ମାନେ ବେଶୀ ଛୋଟ ପିଲା ରଖନ୍ତିନି। ମାନେ ସାତ ବର୍ଷରୁ ବାର ବର୍ ବର୍ଷ ଏମତି ବାର ବର୍ଷ ପିଲା ଏମାନ୍ ଅ ରଖନ୍ତି।
ଓହୋ ସେମାନେ ବି ତ ପାଣି ପିଇ ପାରିବେନି?
ନା ନା କିଛି ନାଇଁ ସେଟା ତୁ ଓଷା ଭାଙ୍ଗି ଯିବ ନା।
ନେ କେମିତି ରୁହ ଏତେ ସମୟ ଉପବାସ୍।
ସେଟା ହେଇଯାଏ କିଛି ନହିଁ ମୁଁ ଆମର ପୁରା ମାନେ ରମଜାନରେ ପୁରା ଗୋଟେ ମାସ।
ଗୋଟେ ମାସ ଖାଓ ନା?
ମାନେ ଗୋଟେ ମାସ ମାନେ ସ-ସବୁଦିନ୍ ଏମତି ଉଠିକି ସକାଳେ ମାନେ କେତେ ଆମେ ତିନିଟା ଦିଟାରୁ ଉଠୁ ତାପରେ ଖାଇ ପିଇକି ଆ ମାନେ ସାଢେ ତିନିଟା ପର୍ଯ୍ୟନ୍ତୁ ସବୁ ଖାଇ ପିକି ସରେଇଦିଉ। ପରି। ଉଁ ମାନେ ଏମିତି ଉପାସ ରହୁ ତାପରେ ସନ୍ଧ୍ୟା ବେଳେ ଅଜାନ ହବ ଆମେ ଖଜୁର୍ରେ ଖଜୁର୍ ଆଉ ସର୍ବତ ରେ ଓଷା ଖୋଲୁ। ଏମ୍ତି।
ହୁଁ ସବୁଦିନ ଏଇ ହି ଡିଉଟି ଆଉ ରାତିରେ ତ ଖାଏ ଆମେ ମାନେ ଭା ଭାତ ଫାତ ହୁଏ ଏମତି ଭାତ ରୁଟି। ମାନେ ହୁଁ ମାନେ ତରଭୁଜ ଏ ସବୁ ଫ୍ରୁଟ୍ସ ଖାଇ କି ନା ହଁ ସବୁ ଖାଇବ ଏମିତି କିଛି ନାଁ ଖାଇବିନି।
ଓ ହୋ।
ହୁଁ। ମୁଁ ତ ଖାଏନି ଆଉ ମାନେ ଓଷା ଖୋଲିକି ଏତେ ଖାଇ ଖାଇକି ପେଟ ପୁର ଫୁଲ୍। ତାପରେ ରାତିରେ ଏତେ ମାନେ। ଆମର ଆଠଟା ରୁ ଦଶଟା ପର୍ଯ୍ୟନ୍ତ ନମାଜ ଥାଏ। ମାନେ ବସିକି ପଡି ପଡିକି ଏମତି ପୁରା ନିନ୍ଦ ଆସିଯାଉ ଅଛି ସରିବା ପରେ ଯାଇକି ପୁରା ସୋ ଫେର୍ ତିନିଟା ରୁ ଉଠୁ। ଆଉ ଫେ ରାନ୍ଧିକି ଖାଇ ପିଇକି ଫେର ଓଷା କରୁ ଏମତି ମାନେ ପୁରା ୱାନ ମା ମାସ ଗୋଟେ ମାସ ପୁରା।
ଗୋଟେ ମାସ ଏମିତି କର।
ହଁ ପୁରା ତାପରି ଇଦ୍।
ଓ ହୋ।
ହୁଁ। ତମର ଓଷା ହୁଏନି?
ଆମର ଆମେ ଯୋଉ ଝିଅ ମାନେ ଓଷା କରୁ କୁମାର ପୂର୍ଣିମା।
ଆଛା ସେଟା ଗଲା ନା ଏବେ ଏବେ।
ସେଟା ଗଲାଣି-ଇ-ଇ-ଇ ବୋଧେ ଅକ୍ଟୋବର ମାସରୁ ଗଲାଣି।
ଓହୋ ମାନେ ଆଚ୍ଛା ଆଛା।
ଏବେ ତ ଗଲା ରଜ ଟା।
ହୁଁ ହୁଁ।
ଆମେ ଏ ଯୋଉ କୁମାର ପୂର୍ଣ୍ଣିମା ପର୍ବ ବି ବହୁତ ବଢିଆ ହୁଏ କାହିଁକିନା କୁମାର ପୂର୍ଣ୍ଣିମା ଥିବ ଆମର ସାତ ଦିନ କଣ କରିବେ ନା-ଆ-ଆ ଯୋଉ ଆମର ବୃନ୍ଦାବତୀ ଥାଏ ଚଉରା ମୂଳେ
ହଁ।
ସେଇଠି ସବୁ ଫୁଲ ପକାନ୍ତି ଚଉରା ଉପରେ
ଆଛା।
ସଜାନ୍ତି ଡେଲି ସଧ୍ୟା ବେଳେ ଫୁଲରେ ସଜାନ୍ତି ଛେନା କଦଳୀ ଏମତି ସବୁ ଭୋଗ କରନ୍ତି ଆଉ ରାତିରେ ଆମ ଗାଁ ରେ ଯେତିକି ସବୁ ଝିଅ ଥାନ୍ତି। ଅ ସେମାନେ ରାତିରେ ରାତି ନଅଟାରେ ଆସନ୍ତି ଆମେ ବୁଲିବାକୁ ମାନେ ଗୋଟେ ଜାଗାରେ ବସ ସିବେ, ଗୀତ ବୋଲିବେ, ଗାଁ ଟା ଯକ ବୁଲିବେ, ଖେଳିବେ। ଯେମିତି ରାତି ବାରଟା ଗୋଟେ ହେଇଯିବ ଘରକୁ ପଳେଇ ଆସିବୁ।
ଆଚ୍ଛା। ମାନେ ଏମତି ହୁଏ ପୁରା ତୁମର ସାତ ଦିନ।
ସାତ ଦିନ ଏମିତି ହବ। ଯୋଉ ଦିନ ପୂର୍ଣ୍ଣିମା ଟା ଥିବ ହଁ ସେଇଦିନ ଆମର କଣ ହୁଏ ନା ସେଦିନ ଚାରିଟା ବେଳୁ-ଉ-ଉ ଆମେ ସବୁ ସଜବାଜ ହେଇକି ଫାଡି ଫାଡି ଯୋଉଠି ଆମର ପୂଜା ହୁଏ ସେଇଠିକି ଯିବେ ସେଇଠି ଭୋଗ ନେଇଥିଲି ଭୋଗ ହୁଏ ଫଟୋ ଫଟୋ ଉଠାନ୍ତି ମନ୍ଦି ମନ୍ଦିର ପାକୁ ଯାଆନ୍ତି ଜୁଆର ହୁଅନ୍ତି। ଟ ବୁଲିକି ଆସନ୍ତି ପୁଣି ଆସିକି ସେଦିନ ବି ଆମର ଦିନ ମାନ ଉପାସ ଥାଏ। ଆଉ ଯଦି ଖାଇପାରିବୁ ଖାଲି ଫଳମୂଳ ଖାଇପାରିବୁ ଆଉ। ଚାହିଁଲେ ବି ତୁମେ ରୁଟି ବି ଖାଇପାରିବ କିନ୍ତୁ ଭାତ ତ ଖାଇପାରିବନି।
ଓହୋ ଆଛା ଆଚ୍ଛା।
ତାପରେ ଯାଇକି ଓଷା ସରିଲେ ଆସିକି ଖାଇକି ଫେରେ ଆମେ ରାତିରେ ଯାଉ ବୁଲିବାକୁ ତା ପର ଦିନ ବି ସେମିତି ଯୋଉ ସେଦିନ ଚାନ୍ଦକୁ ପୂଜା କରାଯାଏ।
ଆଛା।
ଚାନ୍ଦ କୁ ପୂଜା କରନ୍ତି ବନ୍ଦାପନା କରନ୍ତି ତାପରେ ତ ସରିଗଲା ଓଷା।
ହୁଁ କିନ୍ତୁ ପୂର୍ଣ୍ଣିମା କଣ?
ଟି ଯୋଉଟା ଯୋଉଟା ଗୋଲ ଜହ୍ନ ଆସେ ହେଲା
ହଁ ହଁ ହଁ ହଁ ଓହୋ ଆଚ୍ଛା। ତମେ କୋଉଠି ବୁଲିବା ଯାଉନ?
ବୁଲିବାକୁ ଆମେ ଏବେ କୁଆଡେ ଯାଇନୁ।
ଆଚ୍ଛା ମାନେ ତମେ କଉଠି କଉଠି ଯାଇଛ?
ହଁ କୋଉଠିକ ବି ନୁହ କାରଣ ଏଇଟା କହି ହବନି ନା।
ଆଚ୍ଛା।
ଓହୋ ଆଉ କଣ ସବୁ କରୁଛ?
ଆଉ କଣ ଏମିତି ଆଉ ଅ ତମକୁ ଖଜୁର କୋଳି ଭଲ ଲାଗେ ନା?
ହୁଁ ଏବେ ତ ଖଜୁର କୋଳି ସିଜିିନ ହେଇଛି ପୁରା ଇନଷ୍ଟାଣ୍ଟ ଆମର ଗଛ ଥରେ ହେଲେ ଗଛରୁ ତୋଳିକି ଆଣିକି ଖାଆନ୍ତି ଖଜୁର
ହଁ ଆମର ବି ମାନେପୁର ସାମ୍ନାରେ ପୁରା ଗଛ ଅଛି ଏତେ ଥରେ ହେଇଥିଲା ପୁରା ଏମତି ମାନେ ଗଛରେ ଝାଡିଲେ ପୁରା ବିଛିନ୍ନ ଅନ୍ତି ଏତେ ହେଇଥିଲା।
ହୁଁ ଆମର ବି ଗୋଟେ ଛୋଟ ଗଛଟେ ଅଛି ମାନେ ପୁରା ହାତ ପାଇ ଯାଉଛି ସେଟାକୁ। ସବୁ ସ୍କୁଲ ଛୁଆ ଯଉ
ଆଚ୍ଛା
ଆଉ ଜାମୁ କୋଳି ଖାଇଛ?
ଯାମୁନ କୋଳି
ହୁଁ।
ହଁ ହଁ କଡା ଧଡ଼ା
ଖାଇଚ କେବେ?
ହାଲୋ।
ହଁ ଶୁଭୁଛି।
ହୁଁ ହୁଁ ହୁଁ।
ହ୍ୟାଲୋ।
ହଁ କଣ କହିଲ ଜାମୁ କୋଳି।
ମାନେ ଯାମୁ କୋଳି ଖାଇଛ କେବେ?
ହଁ ହଁ ମୋତେ ବହୁତ ଭଲ ଲାଗେ ସେଟା ବି ଆଉ ଯୋଉ ବରକୋଳି।
ବୋଇଲି ଏବେ ବି ସେଟା ଯୋଉ ଗଛରେ ହେଇଛି ସବୁ।
ହଁ। ମୁଁ ଏଥର ଖାଇନି ଏବେ ପର୍ଯ୍ୟନ୍ତ ହଁ ମାନେ ଏଥିପାଇଁ ଆଉ ନାହିଁ ଗଛ। ସବୁ କାଟି ଦେଇଛନ୍ତି ନା ହୁଁ।
ସ୍କୁଲ ପାଖରେ ସେଠି ତିଆରି ଯେଉଁ ଗଛ ହେଉଛି। ଥିଲା ସେଇଠୁ ସବୁ ନେଇକି ଆସିଥିଲେ।
ହେଲେ ଆମେ ସ୍କୁଲ ଯାଇଥିଲୁ। ସେଠି ସବୁ ନେଇକି ଆସିଥିଲେ ତାକୁ ଲଙ୍କାଲୁଣ ସବୁ ପକେଇକି ଖାଇଥିଲୁ।
ଆଚ୍ଛା। ମୋତେ ବରକୋଳି ବି ବହୁତ ଭଲ ଲାଗେ।
ହୁଁ ସେଟା ତ ଶୀତ ଦିନେ ହୁଏ।
ହଁ ଶୀତ ଦିନରେ।
ହଁ ଆମର ବି ଗୋଟେ। ଆମର ଗୋଟେ ଗଛଟେ ଥିଲା ସେଟା ଭାଙ୍ଗି ଯାଇଛି।
ଓ ହଉ ହଉ ଆଚ୍ଛା ଆଚ୍ଛା।
ଓ ହଁ। ତୁମର କୋଳି
ଆମର କୋଡି ଗଛ ହ୍ୟାଲୋ